ହ୍ୟାଲୋ।
ହ୍ୟାଲୋ ହଁ ଶୁଭୁଛି ମ୍ୟାଡ଼ାମ।
ଆଉ କେମିତି ଅଛନ୍ତି?
ଭଲ ଅଛି ଆଉ ଆପଣ?
ହଁ ମୁଁ ଭଲ ଅଛି।
କଣ କରୁଥିଲେ ଏବେ?
ପୁଅଟାକୁ ଖୋଆଉଥିଲି ଏ ଚାଲିଲା ତାର।
ଚାରିଟା ପୁଅ ନାଇଁକି?
ହଁ ହଁ ଦେଢ ବର୍ଷ। ତାକୁ ଖୁଆଇଦେଲି ତାପରେ ଆମେ ଖାଇନୁ ତାକୁ କୁଆଇଦେଲୁ ସ୍ୱାମୀ ଯାଇଛନ୍ତି ବାହାରକୁ ଆସିନାହାନ୍ତି ତ ଆଉ ଆସିଲେ ଖାଇବୁ ଆଉ।
କଣ ରୋଷେଇ କରିଥିଲେ ଆଜି?
ଆଉ ଭାତ ଆଉ କଙ୍କଡ଼ା ତରକାରୀ କରିଥିଲି।
କଙ୍କଡ଼ା ତରକାରୀ କେମିତି କରିଲେ?
ମୁଁ। କଙ୍କଡ଼ା ତରକାରୀ ଏମିତି ଯୋଉ କଙ୍କଡ଼ା କୁ ବଡ଼ କଙ୍କଡ଼ା ଆସିଥିଲା ଯୋଉ ସମୁଦ୍ର କଙ୍କଡ଼ା। ଆଉ ତାକୁ ଟିକେ ଭାଜିଦେଲି ଲାଲ ହେଲା ପର୍ଯ୍ୟନ୍ତ। ତାପରେ ଏଥିରେ ପିଆଜ ଅଦା ରସୁଣ ବାଟିକି ରଖିଥିଲି। ଆଉ ଆଳୁ କାଟିକି ରଖିଥିଲି ଆଳୁକୁ ଟିକେ ଭାଜି ଦେଇକି ସେ ପିଆଜର ରସୁଣର ମସଲାକୁ କଷେଇଦେଲି ସେଥିରେ ହଳଦୀ ଲକାଗୁଣ୍ଡ ଜିରା ଧନିଆ ଗୁଣ୍ଡ ସବୁ ପକେଇକି ଆଉ ଟିକେ ଚିକେନ ମସଲା ଆଉ ସ୍ଵାଦ ଅନୁସାରେ ଲୁଣ ପକେଇକି ଟିକେ କଷେଇଦେଲି ଭଲରେ ମାନେ ମସଲାରୁ ତେଲ ଛାଡି ଲା ଭଳିଆ ତାପରେ ତେଲ ଛାଡିଲା ପରେ ସେଥିରେ ପାଣି ଦେଇଦେବେ ଆଉ ସେଇ ଝୋଳ ଫୁଟିଲେ ତ କଙ୍କଡ଼ା ପକେଇଦେବେ ପନ୍ଦର କୋଡିଏ ମିନିଟ୍ ଫୁଟିବ ଆ ଭଲରେ ଟିକେ ଝୋଳ ଟା ଫୁଟିଲେ ଭଲ ଲାଗିବ ଆଉ ଫୁଟିଲା ପରେ ଥିରେ ଗରମ ମସଲା ଧନିଆ ପତ୍ର ଦେଇକି ଓହ୍ଲେଇଦବେ ଆଉ
କଙ୍କଡ଼ାକୁ ଆପଣ ନିଜେ ସଫା କରନ୍ତି
ମତେ ସେଟା ଆସନି ମୁଁ ସେଥିପାଇଁ ସେଟା ମୁଁ ସ୍ୱାମୀଙ୍କୁ କହିଥିଲି ତମେ କରିଦବ ନହେଲେ ସେ ଯୋଉ ଯିଏ ବିକ୍ରି କରୁଛନ୍ତି ତାଙ୍କୁ କହିବ ସେ କରିଦେବେ
ହ
ସେ କରିକି ସେଆଡୁ ଆଣିଥିଲେ ମତେ ଆସିବନି ତ ମୁଁ ନାଁ ସେଥିପାଇଁ ମନା କରିଥିଲି ମତେ ଆସିବନି ସେଗୁଡା ହ ସେୟାଡୁ କରିିକି ଆଣିବ ଆପଣ ଖାଏପିଆ ସଇଲାନ୍ତୁ
ହଁ ଆମର ଖସ ହେଲାଣି
ତ ସ ସୋଇ ଲେଣି ବଧେ
ହଁ ଆମର ସବୁ ଶୋଇଲନି
ଆପଣ ପୁଅ
ସେବି ଶୋଇ ପଡ଼ିଲାଣି
ଶୋଇପଡିଲେଣି
ହଁ
ଓହୋ ଆଉ ଦେହ କଣ ଭଲ ନଥିଲା ନା
ଠାକୁର ହେଇଯାଇଥିଲେ
ହଁ ଠାକୁର ବି ହେଇଥିଲେ କହୁଥିଲେ
ହ ମିିଛି ଟିକେ ଆଜି ହଁ ଆଜି ଫଣା ପାଣି ଦିଆହଉଛି
ହଁ
ସେଆ ହେଇଛି ତାକୁ ନିମ ହଳଦୀରେ ଲଗେଇକିନା ଗାଧୁଆ ହେଇଛି
ହଁ ହଁ ସେଇୟା ତ କରାଯାଏ ଆଉ ଲିମ୍ବ ପତ୍ର ଲଗେଇକି ଟିକେ ତାର ନିମ ପତ୍ରର ପବନ ବି କରନ୍ତି। ନିମ ପତ୍ରରେ ତାଙ୍କ ଦେହ ଝାଡ଼ି ଦେଲେ ତାଙ୍କୁ ଜଲ୍ଦି ଭଲ ହେଇଯିବ ତାଙ୍କୁ ଭଲ ବି ଲାଗିବ ସେଟାକୁ ଟିକେ କୁଣ୍ଡେଇ ହବ ନା ସେଥିପାଇଁ ସେ ଲିମ୍ବ ପତ୍ରରେ ହାତ ତାଙ୍କ ମନା କରିବ ଛୋଟ ପିଲା ତ ନଖ ମାରିଦେବେ ନଖ ମାରିଲେ ହେ ଦାଗ ଦାଗ ରହିଯିବ ଆଉ ସେଥିପାଇଁ କହିବେ ଯେତେବେଳେ କୁଣ୍ଡେଇ ହେବ ତାଙ୍କୁ ଗୋଟେ ଦେଇ ଦେଇଥିବେ ଲିମ୍ବପତ୍ର ଡାଳ ସେଥିରେ ଏମତି ଏମତି ବାଡି ବାଡି ଏମତିତି କରିଦେଲେ କୁଣ୍ଡିଆ ବି ମରିଯିବ ତା ସହିତ ନିମ ପତ୍ରର ଯୋଉ ପବନଟା ତାଙ୍କ ଦେହରେ ବାଜିଲେ ଭଲ ଲାଗିବ। ଭଲ ହେଇଯିବ ଜଲ୍ଦି
ଦିଆ ହେଇଥିଲା ଆଜି ପଣା ପାଣି ଦବାରେ ଟିକେ ଟିକେ କମିଯାଇଛି ସକାଳେ ଆଜି ବହୁତ କାନ୍ଦୁଥିଲା ଦିନେ ଦିନେ
ତିନି ଦିନ ଆପଣ ସେପଟେ ତିନି ଦିନରେ ପଣା ପାଣି ଦିଅନ୍ତି ନା
ହଁ
ଆମର ଏପଟେ ପାଞ୍ଚ ଦିନ ଭଲ ପଡିଯାଇଛି
ପାଞ୍ଚ ଦିନ ରହେ ନା ନା କି
ଆମର ପାଞ୍ଚ ଦିନ ଆମର ହେଇଥିଲା ତ ଏଇ ଦି ତିନି ମାସ ପୂର୍ବରୁ ମୋ ଭଉଣୀ ଙ୍କୁ ହେଇଥିଲା। ମୁଁ ଇଏ ହେଇଥିଲା ମୁଁ ଦେଖିଛି। ମୋର ଛୋଟ ପିଲା ତ ଯଉ ହୋମିଓପାଥିକ ମେଡ଼ିସିନ ଆଣିକି ଦେଇ ଦେଇଦେଇ ଥିଲି ଆଉ
ହୁଁ।
ସେଇଟା ଡର ଲାଗୁନି କି ଜଣକୁ ସେଇଟା ଗୋଟେ ହେଲା ମାନେ କଣ କି ଜଣକ ତ୍ଠୁ ଜଣେ ସେ ପାଖକୁ ସେଇଟା ଡେଇଁବ ଜିନିଷ ଟା। ହଁ ସେଥିପାଇଁକା ମୋର ଝିଅ ଟା ବି ଦଶ ପୁରିକି ଏଗାର ତାକୁ ଚାଲିଲା। ଆଉ ପୁଅଟା ତ ପୁରା ଛୋଟ ହେଇଥିପାଇ ଡରିକି
ଓ ହୋ।
ହେ ମେଡ଼ିସିନ ହୋମିଓପାଥି ମେଡ଼ିସିନ୍ ଆଜିକାଲି ମିଳୁଛି ନା ଇନଫେକ୍ସନ୍ ନ ହେବା ପାଇଁ।
ଓ ହୋ କହୁଛି
ଘର ସବୁ ସୋଇ ପଇିଲେଣି ବୋଧେ?
ହଁ ସବୁ ସୋଇପଡିଲେଣି।
ଆଲୋ ବର୍ଷା ଟିକେ ହଉଛି ତ ବର୍ଷା ମାନେ ଧି
ଛୁଟି ଥାଏ ଯେ ବେଳାରେ ଶୋଇପଡନ୍ତେ।
ହଁ ହଁ ଦିନ ଭର ଆଜି ବର୍ଷା ହେଇଛି ତ ସେଥିପାଇଁ ଟିକେ ଉ-ଉ-ଉ ନେଟୱାର୍କ ଟା ଟିକେ ଏପଟ ସେପଟ ହଉଛି।
ଆଉ ମୋର ଇଏ କଟିଯାଇଥିଲା ପୁରା ନେଟୱାର୍କ। ଜଣକ ସାଙ୍ଗେ କଥା ହଉଥିଲି କଟି ଗଲା ଚାରି ମିନିଟ କେତେ କଥା ହେଇଛି।
ହଁ କଣ କହିଲେ?
କହିଲେ ଯେମିତି ସେମିତି ଭାବରେ କଥା ହେଇଯିବା ଯେ ଅଧାରୁ କଟିଗଲା।
ହଁ ସେ ବର୍ଷା ଆମର ତିନି ଦିନ ଆଜି ଆଜିକୁ ଚାରି ଦିନ ହେଲାଣି ବର୍ଷା ହେଉଛି।
ହଉଛି ଆମ ଆଡେ ବି।
ଆଉ ସେଥିପାଇଁକା ଟିକ-ଏ-ଏ ପ୍ରୋବ୍ଲେମ ହଉଛି ଆଉ। ଆଉ କଣ କରିବା ଆଜି ବି ବର୍ଷା ଦିନ ଭର ମୋ ଝିଅ ସ୍କୁଲ ଯାଇପାରିଲାନି। ବର୍ଷା ପାଇଁ ଆଉ କଣ କରିବୁ। କାଲି ଯେ ଯେମିତି ଆଉ ବର୍ଷା ହେଉଛି ବୋଲି ତ ଆଉ ସବୁଦିନ ସ୍କୁଲ ବନ୍ଦ କରିପାରିବୁନି ନା।?
ପୂରା ହେଇଥାନ୍ତା
ହଁ ଛାଡିବି ଆଉ କାଲି ତ ଯେମିତି ହେଲେ ବି ଜିବ ସେ ଗାଡିରେ ଯାଉଛି ଯେ। ହେଲେ ବି ଏତେ ବର୍ଷା ହେଇଥିଲା ତ ବହୁତ ମାନେ ବର୍ଷା ଟୋଟାଲି କମୁନଥିଲା। ଆଉ ସେଥିପାଇଁକା ମୁଁ ମନା କଲି ଆଉ ଯାଆନା।
ଆମ ଆଡ଼େ ଆଜି ହେଲା-ଆ-ଆ-ଆ ମଝିରେ ଇଆଡୁ ଛାଡ଼ିଗଲା। ଠିକ ଏ ସ୍କୁଲ ଟାଇମ ହେଲାନି ବର୍ଷାଟି ଛାଡ଼ିଲା ଟିକେ। ତ ଛୁଆମାନେ ସ୍କୁଲ ପଳେଇଲେ। ତାପରେ ଗୋଟେ ବେଳାରେ ଯାଇ ଟିକେ ଖରା ବି ଆସିଥିଲା।
ହଁ ହଁ ହଁ। ଆମର ତ ଏମିତି ହେଇଥିଲା ଆଉ କଣ କରିବ। ହଁ। ଆଉ କଣ ସବୁ କରୁଛନ୍ତି। ଘରେ ତ ସବୁ ଶୋଇପଡ଼ିଲେଣି ଆଉ। ଖାଇଲେ କଣ ଆଜି??
ଆଜି ଉପମା କୁ ଡାଲେମା କରାହେଇଥିଲା ଆଉ।
ରାତିରେ
କହିଲେ ରୁଟି ଆଜି କରିଗଲେ ମନେ ହେଉନି ତେଣୁ ଉପମା କରିଦେବା ଖାଇବା ଆଉ।
ହଁ ହଁ ହଁ। ହଁ ଠିକ ଅଛି। ଖାଇଦେଇକି ଯାହା ଗୋଟେ ଖାଇଦେଇକି ପେଟ ପୁରେଇବା।
ନାହିଁ ଆମର ହେନ୍ତି ଖୁଜାଖୁଜି ନାହି ଯାହାଦବ ତାହା ଖାଇଦେବେ।
ହଁ ହଁ ଖୋଜିଲେ ତ ଆଉ
ଖାଲି ମୋ ସହ ଏମାନେ ଇଏ ଜାହାଟି
ତାପରେ ଛୁଆଟାର ବି ଦେହ ଭଲ ନାହିଁ। ଆପଣଙ୍କୁ ହ ନାଇଁ ମୁଁ କହିଲି ଛୁଆର ବି ଦେହ ଭଲ ନାହିଁ ନା କରିବାକୁ ବି ଇଚ୍ଛା ହେଉନଥିବ। ଭଲ ମନ୍ଦ କରିକି ଖାଇବାକୁ ସେଇତ ଏଇ ଯୋଉ ଜିନିଷଟାରେ ଭାରି କଷ୍ଟ ହୁଏ ଶରୀରକୁ
ଏବେବର୍ଷା ପାାଗ ହେଇଥିଲା ନ କଲେ ନ ଚଳେ।
ବିନ୍ଧା ହୁଏ ଅଛି। ସୂର୍ଯ୍ୟାସ୍ତ ତା ଦେହ ଭିତର ବିନ୍ଧା ହୁଏ। ଆଉ ସେଥିପାଇଁ ଟିକେ କଷ୍ଟ ବି ଅଧିକ ହୁଏ। ଛୋଟ ପିଲା
ବେଳାକଆଜି ଖାଲି ଏତେ କାନ୍ଦିଲା ଯେ କହିବା କଥା ନାହିଁ।
ଆଉ ଏବେ ତାହେଲେ ସମସ୍ତେ ସୋଇଛନ୍ତି। ଖାଲି ଆପଣ ଚେଂଇଛନ୍ତି କଥା ହେବା ପାଇଁ ନୁହେଁ?
ମୁଁ ଏଇନା ମୋବାଇଲ ଟିକେ ଦେଖେ ତ
ସେ
ହଁ ପିଠା ପୁଠୁ ବନେଇ ଆସେ ଆଗ ତ ଶିଖୀ ନଥିଲି ହଁ।
ଆ ମୋତେ କିନ୍ତୁ ଆସେ ମୋତେ ଖାଲି ଏଇ ଚକୁଳି ଇଟଲି ଏଇଗୁଡା ଖାଲି ଆସେ। ଆଉ ନହେଲେ କିଛି ଆସେ ନି। ମାନେ ବହି ଯେଉଁ ହଁ ବରା ଆସେ ମାନେ ପିଠା ପିଠା କଥା କହୁଥିଲି ପିଠା ପଣା ଆସେନି ବେଶି। ? ସୁଜି କାକେରା ଆସେ ହଁ ଆସେ ମାନେ ଏମିତି ଚଳନିଅ ମାନେ କିନ୍ତୁ ଶ କରେ ସା ସୁଜି ଯନ୍ତା ପୁରା ବଢିଆରେ ବନାନ୍ତି ସେମିତି ଆ ସେମିତି ନା ଚଳେ। ଚଳେଇଦବା ପାଇଁ ଯଦି ନହାନ୍ତି କେହି ବନେଇବା ପାଇଁ ଚଳିଇଦବା କାମ ଏଗୁଡା ନୁହେଁଲେ ଏମିତି ଭଲରେ ନୁହଁ ଆଉ ମଣ୍ଡା କାକେରା ରାଇଜ ଆରିସା କୁକୁଡ଼ା ଆସେନି।
ଆରିଶାଟା ମୁଁ ବନେଇନି କେବେ ମାନେ ମଣ୍ଡା ଥରେ କରିଛି ଆଉ। ହଁ ମଣ୍ଡା ଥରେ କରିଛି କକେରା ଥରେ କରିଛି।
ହଁ।
ଫାଷ୍ଟ ଥର କରିଥିଲି ହେଲେ ବି ଭଲ ହେଇଥିଲା।
ହଁ ହଁ। ନାଇଁ ମୁଁ ବି ମଣ୍ଡା ଗୋଟେ ଥର ସୁଦଶା ବ୍ରତରେ ଶାଶୁ ନଥିଲେ ଆଉ ମୁଁ ଏକୁଟିଆ ଥିଲି ତ କରିବାକୁ ପଡିବ। ସୁଦଶା ବ୍ରତରେ ତ ମଣ୍ଡାପିଠା ପୂଜାହୁଏ କରିଥିଲି। କରିଥିଲି ବି ସେ ଶାଶୁ ଯେମତି କରନ୍ତି ପୁରା ନରମ ହୁଏ ଉପର ଟା ମୋର ଟିକେ ଉପରଟା ଟିକେ ଆକ୍ଟୁଆଲି ପାଣି ହେଇଗଲା। ଛାଡି ଯାଇଥିଲା କିନ୍ତୁ ହେଲେ ବି, ଆଁ ଯେହେତୁ ସ୍ଵାମୀଙ୍କର ମୋର ଥିଲୁ ସ୍ବାମୀ କହିଲେ ହଁ ଭଲ ହେଇଛି। ଫାଷ୍ଟ ଟାଇମ କରିଚ ଆଉ କଣ କରିବ ଭଲ ହେଇଛି।
ଯାହା ହଉ ସ୍ୱାମୀଙ୍କର ତ ପ୍ରଶଂସା ପାଇଲ ନା।
ହଁ ସେ ଜାଣିଲେ ଯେ ଇଏ ଜାଣିନି, ଫାଷ୍ଟ ଟାଇମ କରିଛି ଆଉ ଯଦି ଖରାପ କହିଦେବା ଆଉ ନେକ୍ସଟ୍ ଟାଇମ ସେ କରିବନି। ସେଥିପାଇଁ କହିଦେଲେ ଆଉ। ଦେହ ଭଲ ନାହିଁ କି?
ନାଇଁ ଥଣ୍ଡା ଥଣ୍ଡି ହେଇଯାଇଛି ଆଉ।
ହଁ ଏବେ ଯାହା ପୁଣି ସିଜନଟା ଚେଞ୍ଜ ହଉଛି ନା ଖରାଟା ବର୍ଷାକୁ ଯାଉଛି। ଆ ସେଥିପାଇଁକା ହବ ଏସବୁ କାଶ ଥଣ୍ଡା ଏଗୁଡ଼ାକ ସବୁ ଦେଖାଯିବ ଆଉ।
ହଉ ମୁଁ ଦେଖି, ମୋ ଆଡ଼ୁ କଲ୍ କରୁଛି ଆ
ହଁ ହଁ ହଉ ଠିକ୍ ଅଛି।
ମୋ ଆଡୁ କଲ କରିଦିଏ ଥରେ ଆଉ
ହଁ ହଁ ହଁ ହଁ।